ହଁ।
ହୁଁ ଦିଦି ନମସ୍କାର।
ହଁ ନମସ୍କାର କରୁଛନ୍ତି କଣ କରୁଥିଲ?
ଏଇ ଶୋଇଥିଲି।
ମୁଁ ବି ସେଇ ଶୋଇପଡିଥିଲି ତମେ ମେସେଜ କରିଥିଲ ନା କଣ? ମୁଁ ଶୋଇ ପଡିଥିଲି। ଶୋଇ ପଡିଛି ବୋଲି ସାଢେ ବାରଟାରୁ ଶୋଇଛି ଏଇନା ଉଠିଲି। ବୋଉଙ୍କୁ ବା ପାଟି କରିୁଥିଲି ମୁଁ କହିଲି ମୁଁ ଶୋଇଛି ଦିନରେ ବି ମୁଁ ଶୋଇଲେ କଣ କି- ନିଜ ଆଜି ଥଣ୍ଡା ଜୋରରେ ଟିକେ ହେଇଗଲା ସଫାସଫି ଗୁଡା ମେଞ୍ଚେ ହେଇଗଲା। ଆଉ ଉଠିଲା ବେଳୁ ଗୋଡ ବିନ୍ଧୁଛି ତ ସାଢେ ଚାରିଟାରେ ବା ଉଠିଲି ଉଠିକି ତେଲ ଭଲ ମାରି ମରା ହେଇକି ବସିଥିଲି ମୁଁ କହିଲି ଏତେ ଜୋର କଣ ବିନ୍ଧା ହଉଛି ଗୋଡ ଗୁରା ଏଇ ପାଗକୁ ସଫାସୁଫି ପାଣି ଫାଣି ହେବା କତୁରୁ ପୁଣି ଥଣ୍ଡା ହେଇଯାଇଛି ଟିକେ ଗୋଡ ଗୁରା ବିନ୍ଧୁଛି ଆଉ ବହୁତ ସମସ୍ତ ଶୋଇପଇଲି ଯେ ମତେ ଭଲ ଲାଗିଲାନି
ହୁଁ ଖାଇଛ ନା ଖାଇନ?
ମୁଁ ମାନେ ଖାଇଥିଲି କେତେବେଳେ ସାଢେ ଦଶା ଏଗାରଟା ହେଇନଥିଲା ଖାଇଥିଲି। ମୁଁ ଖାଇଥାନ୍ତି ଶୀଘ୍ର ଉଠିଥିଲେ ଟିକେ ଖାଇଥାନ୍ତି, କଣ ଭାତ ଫାତ ଯଦି ହେଇଥାନ୍ତା ଖାଇଥାନ୍ତି। ମୁଁ ଆଜି ଖାଇଚିବି ଅଳ୍ପ ଦିଟା ଭୋକ ଲାଗିଲା ବୋଲି ଏ ବୋଉ କହିଲେ ଏଇନା ଖାଇବା ମୁଁ କହିଲି ହଁ। ପାଞ୍ଚଟା ବାଜିଲାଣି ଏଇନା ଭାତ ଖାଇମି ମତେ ଏତେ ଡେରି ତିନିଟାରେ ସାଢେ ଦିଟା ତିନିଟା ଦିନିଟା ବେଳକୁ ଉଠିବା ଲୋକ ଆଜି ହେଲାଣି ସାଢେ ଚାରିଟା ନା ତୁ ଶୋଇଛୁ ତ ଆଉ ଭଲ ଲାଗୁନି ନା କଣ ମୁଁ ସେଇଥିପାଇଁ ଡାକିଲିନି ମୁଁ କହିଲି ହଉ କଣ ଅଲଗା କଣ ଚା ଫା ଟିକେ କରିକି ପିଇଦେବି ପୁଣି ଏ ଭାତ କିଏ ଖାଇବ ଏତେ ଡେରି ହେଲାଣି।
ଏ ଚା କରିବି ପିବ
ନା ମଁ ଆଉ ଟିକେ ଗଲେ ସେଇଦିନ ବା ଖାଇଲିନି ପଳେଇଆଇଲି।
ଆଉ କଣ ସକାଳେ କଣ ଖାଇଥିଲ?
ସଖାଳେ ଭାତ ଖାଇଥିଲି ପଖାଳ ଭାତ ସେ ମୋ ନଣନ୍ଦ ଆସିଥିଲେ ତ? ସିଏ ଖାଆନ୍ତି ତାଙ୍କର ସକାଳୁ ଖାଇଦିଅନ୍ତି, ଥରେ ଚାରିଟା ବେଳକୁ ଖାଇଦିଅନ୍ତି ମାନେ ଚାରିଟା ବେଳ ନୁହଁ ତ ସେ ଗୋଟେ ଭିତରେ ଖାଇବେ। ଆଉ ମୁଁ ଥରେ ମାନେ ସାଙ୍ଗେ ସାଙ୍ଗେ ଖାଇଲେ, ମାନେ ଗୋଟେ ଭିତରେ ଖାଇପାରିନି ମୁଁ ସେଇଥିପାଇଁ ତିନିଟା ଖଣ୍ଡେ ହବ ଯୋଉଦିନ ଯଦି ଭୋକ ଲାଗିଲା ଅଧିକ ଖାଇ ଦିଏ ଆଉ ଖାଇଦେଲୁ ତାଙ୍କର ମୋର ଦି ଜଣ ଆଙ୍କ ଅଳ୍ପ ଅଳ୍ପ ଦିଟା ବି ଖାଇଥିଲୁ। ସିଏ ତାଙ୍କ ପୁଅ ଯାଇଥିଲେ, ତ ମେଡିକାଲ ଟିକେ ସିଏ ଆସିନଥିଲେ ବୋଲି ଆଉ ସିଏ ଶୋଇ ନଥିଲେ। ସେ ତାଙ୍କର ଖାଇ ଦେଇଛନ୍ତି। ତାପରେ ମୋ ଝିଅ ଶୋଇବ ବୋଲି ସାଢେ ଅଠଟା ବେଳକୁ ସ୍କୁଲ ରୁ ଆଇଲା। ଆସିକି ତାକୁ ଯେମିତି ଶୋଇ ଦେଇଛି ମୁଁ ବି ଶୋଇପଡିଛି ଏବେ ଯେ ଶୋଇଛି ଶୋଇଛି।
ଓହୋ।
ନିଦ ହେଇଯାଇଛି ମତେ ଆଉ ଅଧିକ ଥଣ୍ଡାଳିଆ ପାଗ କୁ କୁଠିଆ ହାଡ କୁ ଗୋଡ ବିନ୍ଧୁଛି ଯେ ବସି ତେଲ ମାରୁଥିଲି।
ମୁଁ ଭାବିଲି ଆପଣ ବାହା ହେଇ ନାହାନ୍ତି, ବୋଉ ବୋଉ କହୁଛନ୍ତି।
ନା ନା ମୁଁ ଶାଶୁ
ଆଉ ଯୋଉଁ ଭଲ ସବୁ?
ହଁ ଭଲ। ତମର ସବୁ ଭଲ ନା?
ହଁ ଭଲ ଅଛି କୋଉଠି ଆପଣଙ୍କ ଘର ଟା? ପଢା ପଢି ବୋଲି ଏଇ ରାତି ବେଳେ ଷ୍ଟାର୍ଟ ହବ।
ନା ମାନେ କଣ ଏଇନେ ଚାଲିଛି ପଢା?
ମୋର ଏବେ ପିଜି କରୁଛି ମାସେ ହେଲାଣି ବାହା ହେଉଛି।
ମାନେ ମ୍ୟାରେଜ ସଇଲାଣି?
ମ୍ୟାରେଜ ଏ ମାସେ ହେଲା।
ଓ ହୋ ମୋର ପା ଶାଶୁଘର ହଉଚି ମନ୍ତିରୀ।
ମନ୍ତୀରି।
ହୁଁ।
ଓ ହଁ ଆଉ ବାପଘର? ନା ଶୁଣିଛି
ତମର କୋଉଠିକି?
ଆମର କେଉଁଝର ଆନନ୍ଦପୁର।
ଆଉ ସିଆଡେ ତାହେଲେ। ଆମ ବାପ ଘର ହଉଚି ମୋର ମା ରାଜାଗଲା ତମେ ଜାଣିଥିବ କି ନାଇଁ ଭୁବନ ସୁକିନ୍ଦା ସିଆଡେ ସେପଟ ଲାଇନ ବହୁତ ବାଟ। ସୁକିନ୍ଦା ତ ଅଧିକ ବାଟ ମାନେ ଜାଣିବା ପାଇଁ ଗୋଟେ ଜିନିଷଟା ଦିଆଯଛି ମାନେ କହିଲି ସୁକିନ୍ଦା ଟୁ ଆହୁରି ଦଶ କିଲୋମିଟର ପନ୍ଦର କିଲୋମିଟର ସେଆଡୁକୁ ସେପଟ ଆ ସୁକିନ୍ଦା ଦେଇକି ଯିବୁ ଆଉ ବହୁତ ବାଟ ଟିକେ ଆଉ
ହଁ ଆମର ସେଇ ସୁ ଆହୁରି ଭିତରକୁ ଅଛି ଶୁଣିଛି। ସେ ସୁକିନ୍ଦା ଫୁକିନ୍ଦା ମୁଁ ଶୁଣିଥିଲି ଆଉ
ହୁଁ ଆମର ସେପଟ ଲାଇନ
ଆଉ କଣ ଏବେ ପଢା ସରିକି ବାହା ହେଇ ସରିଲା?
ହଁ ପଢା ସରିକି କଣ କି ହୁଁ ପ୍ଲସ ଟୁ ପରେ ତ ମୋର ମ୍ୟାରେଜ ହେଇଛି ଆଉ। ମୋର ଜଷ୍ଟ, ପ୍ଲସ ଥ୍ରୀ କଲିନି କଣ କି ମୁଁ ପ୍ଲସ ଥ୍ରୀ ଟିକେ ମୋର ଇଚ୍ଛା ନଥିଲା। ଇଚ୍ଛା ନଥିଲା କଣ ମତେ ଟିକେ ସେ ମେଡିକାଲ ଲାଇନରେ ଯିବାର ଥିଲା ମୁଁ ମୋର କଣ କଲି ସେ ପକେଇ ଦେଇଥିଲି କଣ ଫାର୍ମାସିଷ୍ଟ ବିଫର୍ମା ପକେଇଥିଲି ସେ କଣ ନା ଟିକେ ଦେହ ଖ ଖରାପ ହେଇଗଲା ଯେ, ଟିକେ ଲେଟ ହେଇଗଲା ଆଡମିଶନ। ଆଡମିଶନ ପାଇଁ ତଥାପି ଡାକିଥିଲେ। ଆଡମିସନ ପାଇଁ ବି ଯାଇଥିଲୁ। ଫାଷ୍ଟ କଟକ ଯାଇଥିଲି। କଟକରେ ଟିକେ ହେଲାନି ଯେ ପୁଣି ଭୁବନେଶ୍ୱର ଯାଇଥିଲି। ସେଠି ଯାଇକି ସବୁ ଡକ୍ୟୁମେଣ୍ଟ ରେଡି କରିକି ଦେଇକି ମାନେ ଆସି ଉପରେ ହେଲୁଣୁ ଟିକେ ଟିକେ ରେ ମାନେ ଜଣକର ଆଉ ଜଣ ଦି ଜଣଆଙ୍କର ଥିଲା। ଆ ତାପରେ ତାକୁ ସେ ଟିକେ କଣ ମତେ କମ୍ ମାର୍କ ମୋ ଠୁ ଜଷ୍ଟ ପାଞ୍ଚ ଛଅ ମାର୍କ କମ୍ ମାର୍କ ଥିଲା ବୋଲି ତାର କଟିଗଲା। ଆଉ ଦେଖିଲା ବେଳକୁ ମୁଁ ଆଉ ବାପା ମୁଁ ଯାଇଥିଲୁ ସେ ଟିକେ ଭଲସେ ଜାଣିନାହାନ୍ତି ଜିନିଷ ଟା। ମୁଁ ଆଉ ସଡନଲି ଯାଇକି ପୁଣି ଏତେ ଇଏ କରବି ନା। ସିଏ ତାଙ୍କର କଣ ପଇସା ପତ୍ର ବୋଧେ ଦେଇଦେଲେ କି କଣ। ମୋତେ ଘରୁ କଟିଗଲା ବା କଟିଗଲା ବେଳକୁ ପ୍ଲସ୍ ଥ୍ରୀ ଇଆଡେ ଆଡ଼ମିଶନ ସରିଲାଣି ଫର୍ମ ସରିଲାଣି ସ୍ପଟ୍ ଆଡ଼ମିଶନ ସଇଲାଣି ସବୁ ସଇଲାଣି। ତାପରେ କହିଲେ ସମସ୍ତେ କହିଲେ ଆଉ କଣ ପଢ। ମୁଁ କହିଲି ମୁଁ କଣ ଆଉ ପଢିମି। ପ୍ଲସ ଥ୍ରି ଯୋଉ କରିଥିଲେ କରିଦେଇଥାନ୍ତି ତିନି ବର୍ଷ। ଆଉ କଣ ପଢିମି ଆଉ ତ କିଛି ଟାଇମ ନାହିଁ କିଛି ନା ଅଧିକ ପଇସା ନେବେ। ତାପରେ ଆମର ଝିଅ କଣ କହିଲ ଅ ଚାରି ଭଉଣୀ ଆମେ ହେଲା। ବୁଝାସୁଝା କରିବାକୁ କେହି ନାହିଁ। ଭାଇ ଟେ ବି ସୁଧା ନାହାନ୍ତି। ବାପା ଯେ ସିଏ କିଛି ଭଲ ସେ ଏତେ କିଛି ଜାଣି ନାହାନ୍ତି। କିଏ ଅଛି ଯେ କିଏ ବୁଝା ବୁଝି କରିକି କୋଉଠି ନେଇ ପଢେଇବ କି କଣ କରିବ କି ଭଲ ମନ୍ଦ। ଯାହା ତୁ ନିଜେ ବୁଝିବୁ କି ନିଜେ ଝିଅ ଛୁଆ ଆମେ କୁଆଡେ ଯିବୁ କାହାକୁ ଚିହ୍ନିଛୁ ନା ଜାଣିଚୁ।
ହଁ, ହଁ, ହଁ।
ଆଉ ସେଇଥିପାଇଁ ଆଉ ପଢି ବି ପାରିଲିନି। ତାପରେ ଯୋଗ ବି ନା ଅଛି ଯେ ମୋର ବାହାହବାର ଆଉ ସେଇଥିପାଇଁ ସବୁଆଡୁ କଟିଗଲା। ନହେଲେ ଯଦି ଯୋଗ ନଥାନ୍ତା ବାହାହବା ପାଇଁ ନହେଲେ ମୋର କଣ ହେଇନଥାନ୍ତା। ପାଠ ପଢିନଥାନ୍ତି। ଯଉ ବାଟରେ ହେଲେ ନ୍ତି ଆଉ। କଟୁ ବଂର ନ ମାର୍କେ ଆଉ ପାଞ୍ଚ ଦଶ ହଜାର ନେଇଥାନ୍ତେ ବରଂ ଗୋଟେ କଥା କୁହ ତାକୁ କହିପାରିଲା ମୁଁ ଯଦି କହିପାରିଥାନ୍ତେ। ଗୋଟେ ଜିନିଷଟେ ତମେ ପଇସା ନେଇକି ଯଦି ଜଣଙ୍କୁ ପଢେଇ ପାରିବ। ସେମିତି ପଇସା ଯାହାର ଆସୁଥିବ ସେ ସିନା ଦେଇଦବ। ଆଉ ଯିଏ ଯାହା ପାଖରେ ପଇସା ନଥିବେ ସେ କଣ କରିବ। ଯେ ବାଟରେ ନ ହେଇଥିଲେ ଅବଶ୍ୟ ଯୋଉ ବାଟରେ ହେଲେ ପଢିଥାନ୍ତି ମୋର ବା ଯୋଗ ନାହିଁ। ମୋର ଯୋଉ ବାଟରେ ହେଲେ କଟି ଯି କଟିବାର ଇଏ ଅଛି। ସେଇଥିପାଇଁ ଫର୍ମ ଟା ସାମାନ୍ୟ ପକେଇବା ପାଇଁ ବି ସେତେବେଳେ ଏତେ କଷ୍ଟ ମାନେ ସେତେବେଳେ ଚ ମାନେ ଅସୁବିଧା ହଉଥିଲା। ପାଂଶ ଟଙ୍କା ଦେଇ ଫର୍ମ୍ ମୁଁ ଦିଟା ଫର୍ମ ମୁଁ ପକେଇବାକୁ ମୁଁ ଡରିଥିଲି। ନହେଲେ ମୁଁ କଣ ପ୍ଲସ ଥ୍ରୀ ଟା ପଢେ ନ ପଢେ ସମସ୍ତେ କହିଲେ ପଢ ନ ପଢ ତୁ ପକେଇଦେଇଥା। ମୁଁ ସେଇପା ଶୁଣୁନା ମୁଁ ସେତିକି ବି ଡରିକି କି ବି ପକେଇଲି। ମୋର ବା ଟୋଟାଲି ଇଛା ନଥିଲା ମୁଁ କହିଲି ପ୍ଲସ୍ ଥ୍ରୀ କଣ ଭାବିଲି କଣ କହିଲ, ପ୍ଲସ୍ ଥ୍ରୀ ଏଇନା ତିନି ବର୍ଷ କରିବି ପୁଣି ଇ ଆହୁରି ପିଜି ଫିଜି କର ଇଏ କର। ଟିଚର ଲାଇନ୍ ଯିବୁ ମାନେ ସିଏ ହେ ହାତ ରେ ସାରି ସାତ ବର୍ଷ ଖଣ୍ଡେ ଦରକାର। ଆଉ ଚାରି ଭଉଣୀ ଆଉ ମତେ କଣ ସାତ ସାତ ବର୍ଷ ସରି ରଖେଇବେ। ଆ ମୋ ଶାଶୁ ଘରେ କଣ ପଢେଇବେ? ହଁ ଏଇଆ ଭାବିକି କିନ୍ତୁ ମନରେ ସେତେବେଳେ ମୁଁ ପଢିଲିନି ପ୍ଲସ ଥ୍ରୀ ଟା। ମୋ ଶାଶୁ ଘରେ ବି କହୁଥିଲେ କହିଲେ ପ୍ଲସ ଥ୍ରୀ ଟା ଯଦି କରିନୁ କରିଦେ।
ଆଉ ଭାଇ କଣ କରନ୍ତି?
ସିଏ ପା ଏଇ ଆମର ଅଛନ୍ତି ନୀଳାଚଳ ରେ।
ଉଁ କଣ ଅଛନ୍ତି?
ଅଛନ୍ତି ଏମ୍ପ୍ଲୟ ଅଛନ୍ତି।
ଓହୋ ତମେ ଚାହିଁଥିଲେ ପଢି ପାରିଥାନ୍ତା
ପଢିବାର ତାହା ଚାଇଁଥିଲେ। ସିଏ ବା ଆଗ ପୁରା ମନା କରିଦେଲେ, ମୋ ଶାଶୁଙ୍କର ଟିକେ ପାରାଲିଶିଶ ଅଛି। ତାଙ୍କର ସବୁଆଡୁ ଦେହ ଖରାପ ଦେହ ଖରାପ। ତୁ ଘରୁ କାମ କରିକରିକା କରିକା ଯିବୁ। ମୁ କଣ ଆଉ କାମ କରିନଥାନ୍ତି କାମ କରିଥାନ୍ତି।
ହଁ ହଁ।
ହଁ। ପାଠ ପଢ କାମ ସବୁଆଡ଼କୁ ହେଇଥାନ୍ତା। ଆଉ କେହି ଯୋଉ ଯୋଉଠି ନାହାନ୍ତି ଘରେ ମୁଁ କଣ ଆଉ କରିବି କହୁନ ତମେ ନିଜେ? ଆଡେ କାମ କରିବି ନା ଯାଇଛି ସ୍କୁଲ ଯିବି ନା କଣ କଲେଜ ଯିବି ନା। କଣ ଏ ଛୁଆଙ୍କୁ ଟ୍ୟୁସନ ଫ୍ୟୁସନ କରୁଛି। ଦିଟାଇମ ମୋ ନଣନ୍ଦ ଫାଷ୍ଟ କରନ୍ତି ସିଏ ଏଇ ବର୍ଷେ ଦେଢ ବର୍ଷ ହେଲା ତାଙ୍କର ବାହାଘର ହେଇଗଲା। ତାପରେ ମୁଁ କରୁଛି ଆଉ। ତା ପରେ ବି ପ୍ରାଇଭେଟ ସ୍କୁଲରେ ବି ଆସେ ପଢା ପଢି କରିବା ପାଇଁ ଯେ ହେଲେ ମୋର ଇଚ୍ଛା ନାହିଁ। ଏଇ କେତେ ଟଙ୍କା ଦେବେ କୁହନି ପ୍ରାଇଭେଟ ସ୍କୁଲରେ ଏଇ ଯୋଉ ଯିବୁ ଯେ ପାଠ ପଢି ସଖାଳୁ ଯିବୁ ଯେ ତିନି ଚାରି ହଜାର ଭିତରେ ଦେବେ। ସେଇଆ ପା କୋହୁଚି ଏଇ ଯାଉଛନ୍ତି ମୁଁ କଣ ଜାଣିନି ଏଇ ଝିଅ ଛୁଆ ଥିବୁ କ ଟାଇମ ପାସ୍ ପାଇଁ ଯିବୁ। ପାଠ ପଢି ଦେଇକି ଆସିବ ସ୍ତ୍ରୀ ଲୋକଙ୍କର ଯାଇକି କଣ କରିବେ କୁହନି। ଝିଅଟେ ମୋର ତିନି ବର୍ଷର ଝିଅଟେ। ଆଉ ତାକୁ ଛାଡିକି ମୋର ନା ଏଇନା ଟ୍ୱଣ୍ଟି ଫାଇଭ୍।
ଓଃ ହୋ ଆଉ ମୋଠୁ ତା ହେଲେ ଦୁଇ ବର୍ଷ ବଡ଼ ଆଉ।
ହଁ ଦେବ। ଆ। ତମର ସବୁ ଭଲ ନା ଶାଶୁଘର ଅଛ ନା କୋଉଠି ଆ।
ନାଁ। ହଁ ମାସେ ହେଲା ବାହା ହେଇଛି ମାସ ପରେ ପୁଣି ପଳେଇ ଆସିଛି ହଷ୍ଟେଲ ଖୋଲା ହେଇଗଲା ଛୁଟିର ବା ତାପରେ ରଜ ପର୍ବରେ ହଷ୍ଟେଲ। ପଳେଇ ଆସିଛି ଏଠି ପରୀକ୍ଷା ଅଛି ପରୀକ୍ଷା ରହି ରହିଲିଣି କିନ୍ତୁ ଦେହଟା ଖରାପ ଅଛି ପୁଣି ପଳେଇବି।
ହ ହୋ ହଁ। ଇଏ ପଢା ଲାଇନରେ ଗଲା ଟିକେ ଭଲ ସେ ନ ପଢିଲେ କଣ ହବ କି
ହଁ ହଁ ଆଉ।
ଆଉ କଣ କରନ୍ତି ସାରେ?
ସେ ବିଜନେସ୍ ବିଜନେସ୍ କରନ୍ତି ଆମର ପରିବା ଗୋଦାମ ଅଛି ତ ପରିବା ସବୁବେଳେ ଚାରିଟା ବେଳେ ଆଣିକି ସବୁ ଲୋକ ଆଣିକି ଦିଅନ୍ତି। ସକାଳୁ ସେଇଟା ସବୁ ସପ୍ଲାଏ ହୁଏ ଆଉ ହୋଟେଲ ଫୋଟେଲ ଗୁଡା ସବୁ ଯାଏ। ଆଉ ବେପାରୀ ମାନେ ଆସ
ଏକାଟିଆ ନା ଦିଇ ଭାଇ ନା ତିନି ଭାଇ।
ସେ ଏଙ୍କୁଟିଆ ହିଁ କରନ୍ତି। କିନ୍ତୁ ତାଙ୍କେ ଦି ଭାଇ ଦି ଭାଇ। ଆଉ ସଖାଳେ
ଦି ଭାଇ ମ କାହାକୁ ଭଲ ଲାଗେନି ମତେ କିନ୍ତୁ ଯିଏ ଦି ତିନି ଭାଇ ଥିବେ ମତେ ଟିକେ ଜଏଣ୍ଟ ଫାମିଲି ଟା ଟିକେ ମୋର ପସନ୍ଦ ମାନେ ଭାବେ ମୁଁ ଛୁଆ ବେ ମାନେ ଯେତେବେଳେ ମ୍ୟାରେଜ ହେଇନଥିଲା ମୁଁ ଯେତେବେଳେ ମ୍ୟାରେଜ୍ ଯାହା ସହିତ ତାଙ୍କର ବହୁତ ଲୋକ ଥାଆନ୍ତୁ କି କଣ ସବୁବେଳେ ଦେଖିଲା ବେଳକୁ ମୋର ତ ଏକାଟିଆ ଘର କେହି ନାହାନ୍ତି। ଯାହା କରିବୁ କରିବୁ ସବୁ ନିଜେ କରିବୁ ଆଉ ବୋଉ
ମୋର ସେମିତି ହଁ ମୋ ହଁ, ସେମିତି ଦି ଭାଇଯେ କିନ୍ତୁ ମୁଁ ବାହା ହେଲା ପୂର୍ବରୁ ତାଙ୍କେ ଅଲଗା ହେଇଯାଇଚନ୍ତି। ଅଲଗା ହେଇଯାଇଚନି ଏବେ କହିବାକୁ ଗଲେ ଆମେ ମୋ ଶାଶୁ, ଶ୍ୱଶୁର, ସ୍ଵାମୀ, ମୁଁ ଆମେ ଚାରି ଜଣ।
ହଁ, ଆମେ ବି ତ ସେଇଆ ଆଉ ମୋର ଗୋଟେ ଝିଅଟେ ଆଉ।
ହଉ ଦିଦି ଆଉ ଥରେ ମୁଁ କଲ୍ କରୁଛି ହେଲା?
ଶୁଣ ଶୁଣ ମୁଁ କାଟିଦେ ନର୍ମାଲ କଲ କର।
ଆ?